ଟାଇଗିରୁ
ଜୟ ଗୁରୁ।
ଭଲ ଅଛନ୍ତି।
ହଁ ଭଲ ଅଛି ଆଉ।
ଆଉ ରୋଷେଇ ସାରିଲୁଣି।
ରୋଷେଇ ସାରିଲାଣି ଅଧା ଲୋକ ଖାଇଲେଣି ଆହୁରି ଅଛନ୍ତି।
ହଁ ହ ଆମର ତ ଏବେ ଟିକେ ମୁଁ ଆରମ୍ଭ କରୁଚି। ସକାଳେ ଖାଲି ଡାଲି ଫାଲି କରିଦେଇଥିଲି ଆଉ କିଛି କରିନି ଏବେ ଝିଅ
ହୁଁ ଆମର ଅଧା ମାନେ ଏଇନା ସବୁ ଏଇନା ଟିକେ ଫାଙ୍କା ଅଛି ତାପରେ ଦିଟା ଟୁ ଶୋଇୁବ। ହଁ ଏକାଥରେ ପାଞ୍ଚଟା ପାଖାପାଖି ଉଠିବି।
ହଁ ହଁ। ରଷେଇ ଆଜି କଣ କରୁଥିଲେ?
ଆଜି ଡାଲି ହେଇଥିଲା ମିଲମିକର କଷା ଶାଗ ଭଜା ଆଳୁ ଭଜା ଅଣ୍ଡା ଆପ୍ଲେଟ ମୋ ପୁଅ ଟା ଡେଲି କହିବ ମୁଁ ଆଇଁଷ ଖାଇବି। ଆମେ ଆମର ଦିକ୍ଷା ନେଇଚୁ। ସେ ଛୋଟ ଛୁଆ ଟା ନା ସେ ଦେଖୁଛି ସବୁ ମୋବାଇଲି ରେ ଆଇଁସ ଫାଇଁସ ଛୋଟ ଛୁଆଟା ସେ କଣ ଛାଡି ପାରିବ କି?
ହୁଁ ସେ ଯୋଉ ମୋବାଇଲ ରେ ଦେଖି ଦଉଛି ସବୁ ପ୍ରକାର ଆଇଟମ ଗୁଡା ସେ ସବୁ ମୋବାଇଲରୁ ଦେଖି କି କଉଁଚି ମାମା ଏଇଟା ଖାଇବି ସେଇଟା ଖାଇବି।
ହଁ ହଁ ପୁଅ ଭଳିଆ। ପୁଅ ଝଏ। ଏଇ ଡିଶିଟା କରୁନୁ ଏଇଟା କରୁନୁ ଦେଖିଆ ଆଜି ଟ୍ରାଲ କରିବା କେମିତି ଲାଗୁଚି। ଆଜି କଣ ଖାଇଛ ମା
ହୁଁ।
ଦବ ମୁଁ କଇଲି ହେଠ ଖୁସି ହେଇଯିବ ଆଉ।
ସେ ପରା ମୋବାଇଲି ରୁ ମାନେ ଦେ ଦେଖିକି ଖାଇବା ଗୁଡା ମାନେ ବରବାଦ କରିଦଉଚନ୍ତି ଏଇଟା ଆ ଆଗେ ପଚାରୁଛନ୍ତି ମାମା ଆଜି ଖାଇବା କଣ ହେଇଛି।
ହଁ।
ହ
ଛୁଆଙ୍କର ସେମିତି ତାଙ୍କ ମନ ପସ ମଟନ୍‌ଟିକେ ହେଇଥିବ ବୋଲେ ସେ ଖୁସି ତାପରେ ଛୋଟ ଛୁଆ ବି ନ ଖାଇ ଏ ମା ଆମେ ଯେତେ ଖାଇଲେ ବି ଭଲ ଲାଗିବନି। ସେମାନେ ଆଗ ନିହାତୀ ତାଙ୍କ ହଁ। ନା ଆମେ ତ ଯାହା ହେଲେ ବି ଖାଇଦବା ଯଦି ସିଏ ତାହା ଖାଦ୍ୟ ଟି ନ ହେଇଛି ନ ଖାଇଲେ ଭଲ ଲାଗିବ।
ହଁ।
ଆଉ
ଖାଇ ଶା ଖାଇବା କେତେ ସାଢ଼େ ଗୋଟେ ଖଣ୍ଡେ ହେଇଯିବ ଖାଇବା।
କଲ୍ ଆ ଆମ ଗାଁ।
କଣ କହିଲେ?
ହଁ ଟାୱାର ବୋଧେ ଟିକେ ପାଉନି ବୋଧେ ନାଣ।
ହ୍ୟା ଲୋ।
ହ୍ୟାଲୋ। ମୁଁ କହିଲି ଟାୱାର ପ୍ରୋବ୍ଲେମ ରହୁଛି ନା ହଁ ହଁ। ଟାୱାର ପ୍ରୋବ୍ଲେମ ରହୁଛି ।
କହିଲେ ଆମ ଗାଁକୁ କେବେ ଆସନ୍ତୁ ଥରେ।
ହଁ ଯିବା ଆଉ।
ହେଁ ହେଁ ଦଶହରା ଭଲ ହଉଛି, କାର୍ତିକ ପୂର୍ଣ୍ଣିମା ରାସ ଭଲ ହଉଛି। ଦେଖିକି ଯିବେ। ଯୋଉ ଉତ୍ସବକୁ ଆଇଲେ ବି ଦେଖିପାରିବେ। ଆମ ଘର ଆଗରେ ହଉଛି।
ହଁ ରାହସ ଟା ଆମେ ଜାଣିଛି ଭଲ। ରାହସ ଟିକେ ଭଲ ମାନେ ଇ ଇ ଆମ ଦେଖିଛି ଥରେ ମୁଁ ଆମ ଗାଁରେ ଥରେ ଜାଣିଛି। ଚି ରାହସ ଯାତ୍ରା ଟା ଭଲ ହୁଏ।
ହଁ ହଁ ସେଇଟା ପାଞ୍ଚ ଦିନ ଯାଏ ଆମର ରୁହେ ଆଉ।
ହୁଁ ଏଇଟା ଗଣତା ପାଞ୍ଚ ଦିନ ମାନେ ରହିଥାଏ ସବୁଦିନ ମାନେ ତା କଣ
ଯାତ୍ରା ଟାଇପ୍ ର ପୁରା ମୂର୍ତ୍ତି କରିକି ଗାଁ ସାରା ମୂର୍ତ୍ତି ହେଇଥାଏ। ଆଉ ପ୍ରସେସନ ଲାଷ୍ଟରେ ଗୋଟେ ପ୍ରସେସନରେ ସବୁ ଯାଏ ଆଉ।
ଏ ଯୋଉ ଦଶହରା ବଳଦ ଟା ଦଶହରା ବଳଦ ଟା କେତେଟା ବଳଦ ବୁଲେ?
ଉଁ ମୁଁ କାଇହେଁ ବଳଦ କଥା ଜାଣିନି କିନ୍ତୁ ଆମ ଗାଁରେ ଖେନ୍ ଯୋଉ ଖଣ୍ଡା ତଲୁଆର ଧରିକି ଖେଳନ୍ତି।
ଓହୋ।
ହଁ। ସେଇଟା ଆମର
ଆଛା ତ ନାଇଁ ମୁଁ ଶୁଣିଛି ଦଶହରା ବଳଦରେ କଣ ହଁ ହଁ ହଁ। ଆମର ଆମର ବି ସେଇ ହିଂ କ୍ଷତ୍ରୀୟ।
ହଁ ହଁ। ନାଇଁ ଆମେ କ୍ଷେତ୍ରୀୟ। ମୁଁ କ୍ଷେତ୍ରୀୟ ନୁହଁ ମୁଁ ମାଳି ମାଳି ଜାଣି ଯୋ ମୋ ଶିବ ପୂଜା କରନ୍ତି ଯୋ।
ଓ ହୋ ଓହୋ ହୋଁ ହୁଁ।
କିନ୍ତୁ ଆମ ଗାଁ ରେ ହିଁ ସମସ୍ତେ କ୍ଷେତ୍ରୀୟ ଆମେ ଯାହା ଦଶ ପନ୍ଦର୍ ଜଣ ରହିଚୁ ଉ ମାାଳି କାଷ୍ଟା ଆଉ
ମାଳି ମାନେ ଟା ମାନେ କୋଉ ଜାତି କି ନବ ମାନେ ସେ କାହା ଟା ଉପରେ ଖମାନେ ଖ କ୍ଷେତ୍ରୀୟଙ୍କ ଉପରେ ନା ତଳେସେ ଜା
ନାଇଁ କ୍ଷେତ୍ର ତଳେ ରହିବେ ସେମାନେ।
ଓ ହୁଁ।
କିନ୍ତୁ ମା ଆମେ ସେତବେଳେ ରାଜ୍ ରାଜୁଡ଼ା କରି ଦେଇଚନ୍ତି କିନ୍ତୁ ଆମେ କଣ ମାଳି ବ୍ରାହ୍ମଣ କହନ୍ତିନି। ଆମେ ଶିବ ପୂଜା କରିପାରିବୁ। ବ୍ରାହ୍ମଣ ବିଷ୍ଣୁ ପୂଜା କରିବେ। ଆମ୍ ହଁ ଯେତେ ଶିବ ମନ୍ଦିର ଆମେ ହିଁ ପୂଜା କରୁ। ଆଉ ବ୍ରାହ୍ମଣ ବିଷ୍ ବିଷ୍ଣୁ ମନ୍ଦିର ପୁଜା କରିପାରିବେ। ବ୍ରାହ୍ମଣ ଶିବ ମନ୍ଦିର ନୁହଁ ହେଲେ ଯୋଠି ନାହାନ୍ତି ଆମ କାଷ୍ଟଟା ସେଠି ବ୍ରାହ୍ମୁଣ ମାନଙ୍କୁ ବି ଦଉଚନ୍ତି ପୂଜା କରିବା ପାଇଁ।
ଓହୋ।
ହଁ। କିନ୍ତୁ ଶାସ୍ତ୍ର ଅନୁସାରେ ଆମେ ରହିବୁ ମାଳି ବ୍ରାହ୍ମଣ କିନ୍ତୁ ଏଇ ଯୋଉ ଆମର ସମ୍ବିଧାନ ଯାହା କରିଦେଇଛି ଆମ୍ ତ ସେଇଟା ପୁଣି ମାନିବାକୁ ବାଧ୍ୟ ନାଁ
ହଁ।
ହା ହା ମାନେ ଚାଲ୍ଚି ଆଉ
ନାଇଁ ନାଇଁ ମୁଁ କହିଲି ଯେ ଦଶହରା ବଳଦ ଟା ହୁଏ। ଯେ ମାନେ ବଳଦ ମାନଙ୍କୁ କଣ ସଜା କରିକି ସବୁ ବୁଲା ଯାତ୍ରା କରନ୍ତି ତ।
ଓହୋ, ନାଇଁ ଏମ୍ତି କାଇଁ ଏଠି କରନ୍ତିନି। ଏମାନେ ଖାଲି ନିଜେ ନିଜେ ସଜ ବାଜ ହେଇକି ଆସିଥିବେ ଖଣ୍ଡା ଧରିକି ଆମର ଏଇଟା ସବୁ ତିନି ସାହିର କ୍ଷେତ୍ରୀୟ ଯେତିକି ଅଛନ୍ତି। ସବୁ ପ୍ରୋସେସନ୍ ମାଧ୍ୟମରେ ପୁରା ଲମ୍ବା ଲାଇନ ଲାଗିକି ଆସିବ। ତିନିଟା ଷ୍ଟେପ୍ ହେଇକି। ସବୁ ଆସିକି ତା ଏଇ ୟାକ ଏକ ଦଳ ସାଙ୍ଗରେ ତାଙ୍କର ଖେଳିବେ। ତାଙ୍କ ଦଳକୁ ଆକ ଦଳ ଆଉ। କିଏ ଜିତିଲେ ହାରିଲା ରହିବ ଆଉ।
ଓହୋ। ହେଟା କଣ ମାନେଁ ପ୍ରାଇଜ୍ ପ୍ରାଇଜ୍ ଫାଇଜ୍ ମିଳେ କିି?
ହଁ, ହଁ।
ଓହୋ, ସେଟା ସେଇଥିପାଇଁ ବଡ ଆକାରେ ହେଇଛି ଆଉ।
ହଁ, କୋଉ ଦଳ ଭଲ ଖେଳିଲା ସେ ହେଇଥର ପ୍ରାଇଜ୍ ଟା ସିଏ ନବ। ଆଉ ପୁଣି ତାଙ୍କ ଭିତରେ ନାଚ ଗୀତ କମ୍ପିଟିସନ ଗୁ ଗୁଟେ ହୁଏ ତାଙ୍କ ପିଲାମାନଙ୍କୁ ନେଇକି। ଯୋଉ ସାହି ର ପିଲା ଅଧିକା ସେ ର ମାନେ ସୋ କରିକି ଦେଖେଇବେ ସେ ତାଙ୍କର ପାଇବେ ପ୍ରାଇଜ୍ ଟା ପୁଣି ସେମାନେ ହାତେଇବେ ହେଇଥର ଆଉ
ଅଁ, ହଁ।
ଏମତି ହଉଚି ଆଉ।
ମେନ ରୋଲ ସେ ବୋଧେ କରୁଚନ୍ତି?
ହଁ ହଁ ହଁ ହଁଁ ହଁ, ଚାଲି ଯିବି। ଆଉ କଣ କୁହନ୍ତୁ?
ଗୋଟେ ଟାଇମି ଭାତ ଖାଇବେ ସେଇ ନାଗି ଡେରି କରିକି ଏକାଥରେ ସକାଳୁ ତ ଜଳିଖିଆ ଖାଇଦେଇଥିନୁ।
ନାଇଁ ମୁଁ ସକାଳେ ପଖାଳ ଖାଇଥିଲୁ ମା, ଝିଅ। କିନ୍ତୁ ଆଉ ଯାଇଥିଲି ଝିଅର ଟିକେ ଡକୋମେଣ୍ଟ ସବୁ ଯୋଗାଡେ ହେଲା ତ। ତା ପାଇଁ ଯାଇଥିଲୁ ଅନଲାଇନ ସେଣ୍ଟର ଟିକେ ଆମ ଘର ପାଖରେ ଯୋଉଟା ହେଟା ଆଜି ବନ୍ଦ ଅଛି ବୋଲି, ଆଉ ଗୋଟେ ସାଇକି ଯାଇଥିଲୁ। ସେଠି ସବୁ ଯୁଗାଡ କରିକି ଡରି ହେଲା। ଏବେ ପହଞ୍ଚିଲୁ ସାଙ୍ଗେ ସାଙ୍ଗେ। ତାପରେ ଫୁଣି ସାଙ୍ଗେ ସାଙ୍ଗେ ରୁଷେଇ ହେଠୁ ବସେଇଲି ଆଉ।
ହୁଁ, ଗ୍ୟାସେ ରୋଷେଇ ସେଇନା କରିଦେବ ଆଉ। ହାଆ ଆ ଗ ଖରା ଟା କେମ୍ତି ହଉଚି ତମ ଆଡେ?
ଖରା ଆମ ପ୍ରବଳ ଆଜି ତ ଟିକେ କାଆଁଳ ସକାଳୁ କରିଥିଲା। ଏବେ ଜୁରୁଖରା କରିଦେଲା।
ହଁ ପା, ଆମ ଏପଟେ ଖରା ବୋହୁତୁ ହଉଛି।
ବର୍ଷା ଜମା ହିଁ ନାହିଁ। ସେଦିନ ଆମେ ସତ୍ସଙ୍ଗ ଗଲୁ। ଆମେ ଏଠୁ ବାହାରିଲୁ ତିନି କିଲୋମିଟର ସେକଡକୁ ହେଲା ଦି କିଲୋମିଟର। ହେଇ ଗୋଟେ ଚାରି କିଲୋମିଟର ଯୋଉ ଜାଗାଟା ସେଇ ଜାଗାରେ ହିଁ ବର୍ଷା ଖାଲି ହେଇଚି।
ଅଁ ହଁ, ହଁ ପା ଯୋଉ ଏଠି ମାନେ ଖରାଟା ଜୋର ହଉଛି ନା ଏସି ବି କାମ ଦଉନି।
ନା ସେ ପା ଜାପାନ କହିସାରିଲାଣି ସବୁ ଏସିି ଏଇ ଦି ଚାରି ବର୍ଷରେ ପ୍ରତି ଘରେ ଘରେ ଏସି ଲାଗିବ। ଆଉ ପୁଣି ଚାରି ବର୍ଷ ପରେ ଆଚାର୍ଯ୍ୟ ଦେବ ଯୋଉଟା କହିଛନ୍ତି ଗଛ ରୋପଣ ହବ ବିନ୍ଦା କହିଛନ୍ତି ପୁଣି ଲୋକ ସେଇଟା ଗଛ ଠିକି ଯିବେ। କାହିଁକି ନା ଗଛ ଯେଉଁ ପ୍ରକାର ଆମକୁ ପବନ ଦେବ ଅକ୍ସିଜେନ ଦେବ ଏସି ଫେସି ତ ଦେବେନି। ବାଧ୍ୟହେଇକି ଏସିି ଖୋଲିବା, ଗଛକୁ ହିଁ ଲଗେଇବା।
ସମସ୍ତେ ମାନେ ଘର ପିଛା ଏସି ହେଇଗଲା ନା ଏତେ କରେଣ୍ଟ ସେ କୋଉଠି ଆଣିବ?
ହଁ ଏଟା ବି ଭଲ ହଉଛି ଭାଇ ଯୋଉ ଗମେଣ୍ଟ ଯୋଉ ପାଉଥିଲେ ଆମେ ସବୁ ଉ ଚାଉଳ ଏସିି ଲାଗିଛି ମାନେ କଟିବ। ସରକାର ଅନୁଦାନ ସବୁ କଟିବେ ଏସି ଲଗେଇଛନ୍ତି ମାନେ। ହିଁ
ସେଇଥିପାଇଁ କଟି ଯାଉଛି କି ଚାଉଳ ଫାଉଳ ସବୁ।
ହଁ ଯୋଉମାନେ ଏସି ଫେସୀ ଅୟସ କରୁଛନ୍ତି ମାନେ ସେ ଧନୀରେ ଯିବେ।
ଓହୋ।
ଜଣା ପଡେ ଏବେ ସବୁ ମା ଆଧାରରେ ସବୁ ହଉଚି ନା କାମ ଗୁଡା।
ହଁ ଏ ବ ଏ ସରକାର ତ ବହୁ କ୍ରିଟିକାଲ ରେ ରହିଛି। ହି ହି ପୁରା ମା ହାତ ମାପି ଚାଖଣ୍ଡେ ଚାଲୁଚି ହି ହି।
ଆପଣଙ୍କ ନାଁ ଟା ଆଧାରରେ ଅଛି ମାନେ ଆପଣଙ୍କ ଘରେ କଣ କଣ ସବୁ ସୋ କରିବ ମା ମୋ ଦିଅରଙ୍କର ଓ ସେ ଏ କଣ ଗୋଟେ ଏଇ ଯୋଉ ସୁୁଭଦ୍ରା ଯୋଜନା ପାଉଥିଲା ତା ସ୍ତ୍ରୀ। ଗୋଟେ ଯୋଜନା ପାଇଚି ସୁଭଦ୍ରା ପଇସା ସାଙ୍ଗେ ସାଙ୍ଗେ ତାଙ୍କର ମେସେଜ ଆସିଲା ଭାରି ଯେ ତମ ଘରେ ବାଇକ ଅଛି କାର ଅଛି। ଏସି ଲଗେଇଜ କୁଲର ଲାଗିଚି ଇନଭର୍ଟର ଲାଗଜି ସବୁ ପଳେଇଆଇଲା ହେଲା ତାଙ୍କ ମାନେ ଏଁ ମେସେ ହ୍ୱାଟସପକୁ।
ହଁ ହଁ।
ସାଙ୍ଗେ ସାଙ୍ଗେ ହେଇ ପାଞ୍ଚ ହଜାର ବି ଟାଣି ଟାଣି ନେଲା।
ଇଁ ହିଁ ହିଁ।
ସେ ଟୁଟାଲା ଆଉ ପାଇନି ଯେତେ ଧାଇଁଲା ବି ଆଉ ହେଲା ନାହିଁ।
ବର୍ଷା ହଉନି?
ନା ଯମା ନାହିଁ ମା।
ହଁ ଆମ ପଟରେ ସେମିତି ତ ବର୍ଷା ନାହିଁ ଆଉ ପ୍ରବଳ ଖରା। ରଜ ପାଖେଇ ଆଇଲାଣି ହେଲେ ବର୍ଷା ନାହିଁ।
ହୁଁ ଆର ତର ତ ରଜକୁ ପିଠାଟିଏ ହିଁ ଖୁଆଇଦେଲାନାହିଁ।
ହୁଁ ହୁଁ।
ଏଇଥର ବି ଏ ଖରା ରହୁଚି।
ନାଇଁ ଏବର୍ଷ ଖୋଇଦବ ବୋଧେ ମାନେ ବହୁତ ଶୀଘ୍ର ଆସୁଛି ତ ମଉସୁମି। ପଳେଇ ଆସିଲାଣିନା।
ହ କହିହଉନି ଆଉ ତିନି ଦିନ ଅଛି କହିହବନି ଯଦି ପାଗ ଭଲ କଲା ବି ହେଇଯିବ।
ଜମା ହଉନି ବର୍ଷା ନା ବତେ ଜଗିକି ରହିଛି ରଜକୁ ହବା ପାଇଁ ଆଉ
ହଁ। ଗତ ବର୍ଷ ତ ଜମାରୁ ମାନେ ଜୁରୁ ଖରା ଯୋଗୁ ନା ପିଠା ଖାଇଲା ନା ଘରେ ରହିଗଲା ନା ଦୋଳି ଟିକେ ଦେଖ ଦେଖିଦାଇଲି ମୋ ଘର ଆଗରେ ହଉଯି ମା ଫଙ୍କସନ କିନ୍ତୁ ମୁଁ ଯମା ଯାଇ ପାରିଲିନି ଚାରି ଦିନ ଯାକ।
ଓହୋ ହେଠି ପ୍ରାଇଜ ଫାଇଜ ସବୁ ମ ଛୁଆଙ୍କୁ ମିଳୁଚି। ମୁଁ କହିଲି ସେଠି ଫଙ୍କସନ ହଉଛି ସବୁ ମାନେ ବଡ ଆକାରରେ ହଉଛି।
ହଁ ହଁ ହଁ ମା। ବଡ ଆକାର କରୁଛନ୍ତି ପ୍ରାଇଜ ବି ଯିଏ ଜିତିଲା ପ୍ରାଇଜ ଦଉଛନ୍ତି ଯିଏ ହାରିଗଲା ବି ଯ ପାର୍ଟିସିପେଟ କରିଯି ତାକୁ ଦଉଚନ୍ତି।
ତା ହଁ ତା ନା ବି ଚଢି ଯାଇଥିଲେ ବି ତାଙ୍କୁ ଦଉଛନ୍ତି ଗୋଟେ ଏନକାରେଜ ପାଇଁ ଦଉଚନ୍ତି ଆଉ।
ହୁଁ ଉଁ।
ହଉ ମା ତାହେଲେ ରହୁଯି ଇ।
ଅ ହଁ ହଉ ହଉ ଜୟ ଗୁ
ଜୟଗୁରୁ।